ହଁ ହାଲୋ।
ହୁଁ ତମର ଆଜି କଣ କରୁଚ?
ଆମର ଏଇ କାମ ହୋଉଚି।
ଆ ଆଉ ବାରିରେ କଣ ସବୁ ଲଗାଲୁଗି କରିଚ?
ହଁ ଚାଷ ବାସ ହୋଇଚି।
ନାଇଁ ବାରିରେ କଣ ଗଛ ଲଗେଇ ଚୁ କଣ କରି ଚୁ?
ମୁଁ ଗା ବାଡିରେ ଲଗେଇଚି। ଏ ଯୋଉ ଶାଗ ଗଛ ଆଉ ବିଭିନ୍ନ ପ୍ରକାର ଏଇ ଯୋଉ ଅମୃତ ଅଣ୍ଡା ଜହ୍ନି ଭେଣ୍ଡି। ଏଇଡା ସବୁ ଲଗେଇଚି ଆଉ। ଆଁ ହୋଉଚି ହୁଁ ବାଇଗଣ ଗଛ ଆଉ ସବବୁ ଫସଲ ଏମିତି କରାହୋଉଚି ଚାଷ ହୋଉଚି।
ହଁ।
ହୁଁ ଆଉ ହଉଚି ସେମିତି ଏ ଲୋକ ଲାଗିଚନ୍ତି ସବୁ କରାହୋଉଚି ଆଉ ଆମେ ନିଜେରେ କରୁଚୁ। ଏ
ହୁଁ
ସେ ଆଉ ତାପରେ ତମର କଣ କରୁଚ?
ଆମର ଲଗେଇଚୁ ଭେଣ୍ଡି। ଆଉ ଜହ୍ନି ପୋଇ ଆଉ ଲଙ୍କା। ଲଗେଇଚୁ ସେଥିରୁ ଯାହା ସବୁ ବା ତୋଳା ହଉଚି ବଜାର କୁ ବି କିଛି କିଛି ଦିଆ ହଉଚି। ଆଉ ଏବେ ସବୁ ଆମେ ଅ ଟିକେ ଯୋଉ ସାଗ ଗଛ ବୁଣା ହବ।
ହୁଁ
ଏମିତି କରାହଉଚି ଆଉ ତମର ଆଉ ବିରି ଫିରି ସବୁ ଅମଳ ଫମଳ ହେଇସାରିଲାଣି।
ନ ହଁ ବିରି ଫିରି ଅମଳ ହେଲାଣିି ବୁଣା ବୁଣି ହଉଚି ଧାନ।
ହୁଁ।
ଧାନ ବୁଣା ବୁଣି ହଉଚି ଆଉ ବିରି ଉଁ ମୁଗ କୋଳଥ ଏଡା ସବୁ ଅମଳ ହେଇସାରିଲାଣି ଆଉ
ସେ
ଧାନ ଧାନ ବୁଣା ହଉଚି।
ହୁଁ ହୁଁ।
ଆଉ ଧାନଷ ଚାଷ କରାହେଇକି ଧାନ ବୁଣା ହଉଚି ଆଉ। ଆଉ କହ ତମର କଣ ସବୁ ଏଟା ଚାଷ ହେଲାଣି?
ହଁ ଆମର ଧାନ ସବୁ ଚାଷ ହେଲାଣି ଏବେ ବର୍ଷା ଟିକେ ଟିକେ ହଉଚି ଆଉ
ହୁଁ।
ଏମତି କରାହେଉଚି ଆଉ ବୁଣାବୁଣି ହବ। ହଁ ସବୁ ଲୋକ ଲାଗିଚନ୍ତି ଆଉ ହ ଆ ବୁଣା ହେଇକି ଇଏ କରାଯାଉଛି ଆଉ ଲୋ କ ସବୁ ଲାଗିଚନ୍ତି ତ କରୁଚନ୍ତି ଆଉ।
ହୁଁ।
ଆଉ ଆଉ ତୁ କଣ କରୁ ଥିଲୁ ବାରିକରେ ଆମ୍ବ ଫବ ସବୁ କେମିତି ଗଛରେହିଛି ଆମ ଛୋଟ ଛୋଟ ଆମ୍ବ ସବୁ ଆମବ ଗଛ ଗଛରେ ହେଇଚି କଲିମ ଆମ୍ବ ସେଡା ସବୁ କରାହେଇଚି। ଫଳିଲାଣି ଏବେ ସବୁ ସେ ପାଚିବ ଆମ୍ବ ଗୁଡା। ହୁଁ ଆଗ ନୂଆ ଏବେ ହେଇଚି ଆଉ ତୁ କଣ କହୁଚୁ ତମର ସବୁ ଆଉ କଣ ବାରିରେ ଲଗେଇଚ? ଆଉ କଣ ତୁ କହ।
ସେଇ ଯୋଉ ଆମର ଲଗା ହେଇଚି ସବୁ ପା ଭେଣ୍ଡି ଜହ୍ନି କାକୁଡି ସେ ତୋଳା ତୁଳି ହଉଚି ଆ ଆଉ ଚାଷ ଚାଲିଚି ଆଉ ସେ ଚା ଏ ଯୋଉ ଗଛ ପତ୍ର ଆହୁରି ଲଗାହଉଚି। ସବୁ ଏ ଆମ୍ବ ଫାମ୍ବ ହେଇଥିଲା। ତାକୁ ସବୁ ତୋଳା ତୋଳି ହେଇକି ତାଙ୍କୁ ରଖା ହେଇଛି। ଆଉ ଚାଷ ଏ ଯଉ
ହଉ ଆଜି କଣ ଆଉ ରୋଷେଇବାସ କଣ କରିବୁ?
ଆଜି ରୋଷେଇ ହବ ବସିକି ଆ ଡାଲି ବସିଛି। ଆଉ ଭାତ, ଡାଲି, ତରକାରୀ।
ହୁଁ ହଁଁ ଆ ମୁଁ କହିଲି କୋଉ ତରକାରୀ ସବୁ କରୁଚୁ?
ଏଇ ଯୋଉ ସବୁ ମିଶାମିଶି ହେଇକି ଗୋଟେ ମିକ୍ସ ତରକାରୀ ହବ।
ହୁଁ
ମିକ୍ସ ତରକାରୀ ଟେ ହବ। ଆଉ ହଉଛି ଆଳୁ, ବାଇଗଣ, ସାରୁ। ଏମିତି ସବୁ ମିଶିକି ଗୋଟେ ତରକାରୀ ଟେ ହବ।
ହଁ। ଆମର ସେମିତି କରା ହଉଛି ରୋଷେଇ କରିନି।
ହୁଁ, ନା ମୁଁ ରୋଷେଇ କରିକି ଏ ଫ୍ରି ଅଛି ତ।
ରୋଷେଇ ରେ ଆମର ଏମିତି କରାହବ। ଛତୁ ଟିକେ ହବ ଆଜି। ଆଜି ଆଉ ଡାଲି କେମିତି ତରକାରୀ ରଥ କରାଯିବ ଆଉ ଆଉ କଣ କହ?
ଆଉ ହଉଛି ଆଉ ପିଲାମାନଙ୍କ ଦେହ ଭଲ ଅଛି?
ହୁଁ, ହୁଁ, ପିଲାମାନଙ୍କ ସମସ୍ତଙ୍କ ଦେହ ଭଲ ଅଛି। ଆଜି ସେମାନେ ସବୁ ଯାଇଛନ୍ତି। ବାହାରେ ତ ରହିକି ପାଠ ପଢୁଛନ୍ତି ଆଉ।
ହୁଁ ତୁ ଏଇନେ ରୋ ରୋଷେଇ ଆରମ୍ଭ କରିବୁ?
ହଁ ରୋଷେଇ ଆରମ୍ଭ କରିବି। ଭାତ ବସେଇବି, ଡାଲି ଟିକେ, ତରକାରୀ ଟିକେ ହବ।
ହଁ। ରୋଷେଇ ଆଜି କଣ କଣ କରିବୁ?
ରୋଷେଇ ଆଜି ଡାଲି କରିବି, ଛତୁ ତରକାରୀ କରିବି, ବାଇଗଣ ଟିକେ ଭାଜିବି, ଆଉ ଆଉ କଣ ଏଇ ନଡ଼ିଆ, ବାଦାମ ଆଉ ବୁଟ ଡାଲି ପକେଇକି ଗୋଟେ ଚଟଣି ହବ। ପିଠା ଟିକେ ଆଜି ମଙ୍ଗଳବାର ଅଛି। ପି ଠା ଟିକେ କରିବି। ଏମିତି ରୋସେଇ ଆଉ କଣ। ଆଜିବା ମନ୍ଦିରକୁ ଟିକେ ଯିବି। ଠାକୁରଙ୍କ ପାଖରୁ ଦର୍ଶନ କରିକି ଆସିବି।
ଛତୁ ତରକାରୀ କେମିତି କରୁଚୁ?
ଛତୁ ତରକାରୀ ଆ ବେସର ଦେଇକି କରିପାରିବ, ମସଲା ଦେଇକି କରିପାରିବ। ଛତୁ ତରକାରୀ ଟା ବେ ଯୋଉ ଆଗ ଛତୁକୁ କାଟି କୁଟି ଧୁଆ ଧୁଇ ପରିଷ୍କାର କରିଦବୁ। ତାପରେ ବେସର ତରକାରୀ ଟା କହୁଛି? ତାପରେ ଛତୁକୁ ତେଲ ଟିକେ ପକେଇକି ଭଲ କି ଭଜା ଭୁଜି କରିିଦେଇକି ପିଆଜ ଏ ରସୁଣ, ଜିରା, ସୋରିଷ ହଦ ବଟା ବୁଟିକି ଯିବ ତାକୁ ଭାଜି ଦେଇକି। ପାଣି ଟା ମରିଗଲା ଠୁ ବେସର ଟିକେ ପକେଇ ଦବ। ବେସର ପକେଇ ଟମାଟୋ ଦେଇକି ତାକୁ ଘୋଡେଇଦେବେ, ଘୋଡେଇ ଦେଲେ ସେ ଧୀରେ ଧୀରେ ଅଳ ଅଳ୍ପ ଆଞ୍ଚ ଦେଇକି କଲେ। ଧୀରେ ଧୀରେ ହେଇକି ପୁରା ଯୁଟିଆ ହେଇଥିବ ସେଥିରେଏ ତମେ ତମର ଯୋଉ କାଚିକି ଉ ଇଏ ପକେଇବ ଧନିଆ ପତ୍ର, ଆଉ ଇଏ ପକେଇବ। କରିବ ଏମିତି ହବ ମସଲାରେ ବି ପିଆଜ ରସୁଣ ଅଦା ଦେଇକି କରିବ ସେଇଟା ବି ଗୋଟେ ଭଲ ଲାଗିବ।
ଘାଣ୍ଟ ଟା କେମିତି କରୁଛୁ?
ଘଣ୍ଟା ସବୁ ପରିବା ପତ୍ର ପକେଇଦବ, କାଟିବ ସେଥିରେ ନଡ଼ିଆ ଟିକେ ପଢିବ ଘାଣ୍ଟରେ। ଉଁ ସବୁ ବୁଟ, ମଟର, ସୋଲା, ଉଁ ନାଡ଼ି ଏମିତି ସବୁ ରଖିଥିବ ସବୁ ପରିବା ବିଭିନ୍ନ ପ୍ରକାର ପରିବା କାଟିବ। କାଟିକି ଉଁ ତାକୁ ପରିବାକୁ ତେଲ ଫୁଟେଇକି ପିଆଜ ଟିକେ ଦେଇକି ତେଜ ପତ୍ର ଡାଲଚିନି ଉଁ ସେଥିରେ ତେଲରେ ପକେଇବ ପକେଇକି ପରିବା ଟାକୁ ଆଗ ତେଲରେ ଭଲ ଭାବରେ ଭାଜିବ। ଭାଜିିକ ବାହାର କରିବ, ତାପରେ ମସଲା ଟାକୁ ଭଲରେ କଷେଇବ। ମସଲା କୁ ଭଲରେ କଷେଇି ସାରିଲା ପରେ ପରିବାକୁ ତାପରେ ପକେଇବ। ପରିବାକୁ ପକେଇଲେ ପରିବା କେନା ସବୁ ବୁଟ, ମଟର, ସୋଲା ଏମତି ସବୁ ସିଝେଇଥିବ। ସିଝଇଥବ ତାକୁ ତାପରେ ପ ପକେଇବ ତାପରେ ସବୁ ଘଣ୍ଟି ଦବ ତରକାରୀ କି। ଘାଣ୍ଟି ଦେଇକି ଟିକେ ତରକାରୀ ଅଳ୍ପ ହେଇ ସାରିଲା ପରେ ନଡିଆ କାଟିକି ରଖ ଥିବ ତାକୁ ପକେଇବ। ପକେଇକି ଘଡେଇବ ତାପରେ ତରକାରୀ ହେଇସାରିଲା ପରେ ତମର ଅଁ ପକେଇଦବ ଅଁ ଯୋ ଧନିଆ ପତ୍ର ଇଏ ସିଏ ପକେଇବ ଭଲ ଲାଗିବ ଆଉ
ଭଜା ଟା କେମିତି କରୁ ଭଜା?
ଭଜା କୋଉ ଭଜା ପୋଟଳ ଭଜା ଏମତି ପୋଟଳକୁ କାଟିଦବୁ ସିଏ ଟିକେ ଆଁ ଯୋଉ ଅଳ୍ପ ହାଲକା ଭାବରେ ସିଝେଇ ଦେଲେ ତାପରେ ଭଲ ଫୁଟଣ ଟାକୁ ତେଲ ଦେଇକି ଭାଜିବ। ଆଉ ଟିକେ ନାଲ ଡାଲ ବସିବ ନହେଲେ ଖାଲିି ଯଦି ସେମିତି ଭାଜିବ ତାପରେ ସେଟା ଟିକେ ସମୟ ଲାଗିବ। ଆଉ ଏମ ଭଜା ଟା ଆଉ ଆଉ କୋଉ ଭଜା ତୁ କୋଉ ଭଜା କରୁଛୁ କଅ?
ହୁଁ ମୁଁ ହଉଛି ଆଳୁ ଫାଜୁ ଆଳୁ କରୁଛି ତାକୁ ଚୋପା ଛଡେଇ ଦଉଛି- ପରିଷ୍କାର କରିକି ଧୋଇ ଦଉଛି ଧୋଇ ଦେଇକି ପିଆଜ ତାକୁ ତେଲ ଗରମ କରିଦଉଛି ପିଆଜ, ଲଙ୍କା ସୋରିଷ ପକେଇ ଦଉଛି ଫୁଟଣ ଏମତି ପକେଇ ଦେଇ କି ତାପରେ କଣ କରୁଛି ନା ଆଳୁ ଆଉ ଆଳୁକୁ ଭାଜି ଦଉଛି ଆଳୁ ଏଇଠୁ- ଲଙ୍କାଗୁଣ୍ଡ, ହଳଦୀ, ଲୁଣ ପକେଇ ଦଉଛି। ପକେଇଲା ପରେ ତାପରେ ତାକୁ ଘୋଡେଇ ଦଉଛି ର ସିମ ଜାଳରେ ତାକୁ ଭାଜିକି ସେଠୁ ଲାଲ ଲାଲ ହେଇଯାଉଛି ସେଠୁ ତାକୁ ବାହାର କରୁଛି ଆଉ।
ପୋଇ ତରକାରୀ କେମିତି କରୁଛୁ କହିବୁ ଟିକେ ପୋଇ ତରକାରୀ?
ପୋଇକି କାଟି ଦଉଛି। ପୋଇକି କାଟି ଦେଇେକି ପୋଇ, ଆଳୁ ଆଉ ଯୋଉ ପଣସ ମଞ୍ଜି ପଣସ ମଞ୍ଜି ବା ପଣସ ମଞ୍ଜି ଆଉ ବାଇଗଣ ଏମିତି ତାକୁ କାଟି କୁଟା ଦଉଛି ତାକୁ ଧୁଆ ଧୁଇ କରିଦେଇକି ରଖି ଦଉଛି। ପୋଇକି ତେଲ ପକେଇକି ଭାଜି ଦଉଛି ଭାଜି ଦେଇକି ତାକୁ ରଖି ଦଉଛି। ରଖିଦେଲା ପରେ ତାପରେ ସବୁ ମସଲା ପିଆଜ ଲଙ୍କା ଏଇ ଯୋଉ ପିଆଜ ଲଙ୍କା ହଁ ରସୁଣ, ଅଦା ହଁ ସବୁ ମିକ୍ସ କ ଗ୍ରାଇଣ୍ଡିଙ୍ଗ କରିଦଉଛି। ଗ୍ରାଇଣ୍ଡିଙ୍ଗ କରିଦେଇକି ତାକୁ ତେଲ ଦେଇକି, ପିଆଜ ଦେଇକି ପଘାରି ଦଉଛି। ତାପରେ ପକଉଛି ମସଲା ଟା। ମସଲା ଟା ହେଇ ଆସିଲା ବେଳକୁ ପ୍ରତ୍ୟେକ ପରିବା ପକେଇ ଦଉଛି। ପରିବା ପକେଇ ଦେଇ ସାରିଲା ପରେ ସିଏ ଟିକେ ଟିକେ ତାକୁ ଘୋଡେଇ ଦଉଛି। ସେ ସେଠୁ କଷି ହେଇଯାଉ କଷି ହେଲା ପରେ ସେଠୁ ଟିକେ ପାଣି ଦେଇଦୋଉ ପାଣି ଦେଇ ଦେଇକି ତାରେ ଘୋଡେଇ ଦଉଛି। ଘୋଡେଇଲା ପରେ ତାପରେ ହେଇ ଆସିଲେ ସେଠୁ କାଢୁଛି ଆଉ
ହଁ ହଁ ସେମିତି କରୁଛୁ ଆଉ ଜହ୍ନି ଭଜା। ଜହ୍ନି ଭଜା କେମିତି?
ହ ହଉ ରଖ।
ହଁ ରହୁଛି ରହୁଛି।